ଓହୋ କଣ କରୁଥିଲା ତ?
ଜୟ ଜଗ
ଜୟ ଜଗ
ମୁଁ ଏବେ ଏଇଠି ବସିଛି ଆଉ ଏବେ ବସିଛି ଆଉ।
ଓ ବର୍ଷା ହଉଚି ତମ ଆଡେ?
ଆଜ୍ଞା ସକାଳୁ ବର୍ଷା ହଉଥିଲା ଛାଡି ଯାଇଥିଲା। ଆଉ ଏବେ ତିନିଟା ଚାରିଟା ବେଳକୁ ବହୁତ ଜୋରସରେ ବର୍ଷା ହଉଥିଲା ଆଉ।
ମୁଁ ଆଜି ମକା ସିଜା ଖାଇଛି।
ଓହୋ ଆପଣଙ୍କ ଦେହ ପା କେମିତି ଅଛି?
ହଁ ଭଲ ଅଛି ଆଉ। ଆପଣ କଣ ଖାଇଛନ୍ତି?
ତରକାରି ହେଇଥିଲା ଖାଇଥିଲି ଆଉ।
ଆଚ୍ଛା। ଆଉ ଆପଣଙ୍କ ଦେହ ପା କେମିତି ଅଛି?
ହଁ ଆମ ଭଲ ହଉଚି ଏପଟେ ବର୍ଷା କଣ ତ ଦେହ ଟିକେ ଥଣ୍ଡା ରହି ଯାଇଚି ହଁ ଦି ତିନି ଦିନି ହେଲାଣି ବର୍ଷା ପୁରା ଛାଡୁନି।
ଆଉ ସକାଳେ ସିଏ ଛାଡିଥିଲା ସବୁ ଡ୍ୟୁଟି ପଳେଇ ଆସଲୁ ସବୁ ଭିଜି ଭାଜିକି ଆସିଲୁ। ଥଣ୍ଡା ଧରି ଦେଇଚି ଆଉ।
ଆଜ୍ଞା ଥଣ୍ଡା ଯଦି ଥଣ୍ଡା ହେଇଚି ମହୁକୁ ତୁଳସୀ ବାଟିକି ଖାଇ ଦିଅନ୍ତୁ ଭଲ ହବ। ଆଉ ଚ ଅଦା ମଧ୍ୟ ଗ ପକେଇ ଖାଇବେ ଦେହ ଭଲ ହେଇଯିବ।
ଓହୋ ଆପଣ ତାହେଲେ ଜାଣିଛନ୍ତି ଦେହ ଖରାପ ହେଲେ କଣ
ହଉ ଆଜ୍ଞା।
ଆଉ କୋଉ ଦୋକନ ଅଛି
ଆଉ ଥଣ୍ଡା ହେଇଥିଲେ ତ କାନ୍ତି ଗ ଯୋଉ ଜର ହେଇଥିଲେ ଗଙ୍ଗସିଉଳୀ ପତ୍ର ବାଟିକି ପିଅନ୍ତି। ପେଟ ଖରାପ ଥିଲେ ଏ ଏ ଏ ଏ ଡାଳିମ୍ବ, ବେଲପତ୍ର ଖାଆନ୍ତି।
ହଁ।
ଏମିତି ଖାଆନ୍ତି ଆଉ।
ଚାା ହ
ଆପଣଙ୍କ ଆଡେ ପାଣିପାଗ କେମିତି ଅଛି?
ବା ବର୍ଷା ାରୁନ ବର୍ଷା ଦଇ ବର୍ଷା ହଉଛି
ଆଚ୍ଛା
ପ୍ରବଳ ବର୍ଷା ଏପଟେ। ଭଲ ନ ସେ ସେତେ ଭରଷା ନାହିଁ କାରଣ ବର୍ଷା ହ ବାହାରୁ ଯଏ
ଆଛା ଆଉ ଦିନରେ କଣ ଖାଇଥିଲେ?
ଦିନରେ ବି ଖାଇଛି ସକାଳେ ରୋଷେଇ କରିଦିଆହେଇଥିଲା। ଖାଇ ଯାଇଥିଲ ଆସିକି ପୁଣି ସେଆକୁ ଖ ଏ ଲୋକ ଆଉ ରହିଛି ଯିଏ ଯେତେବେଳେ ଯାହା ପାରିଲା ରୋଷେଇ କରି ଖାଇଲେ ଆଉ।
ଆଚ୍ଛା।
ଆ ଆପଣ ଆଜି ଦିନ ମାନ ମକା ଶିଝା ଖାଇକି ରହିଛନ୍ତି।
ନାଇଁ ନାଇଁ ଦିନରେ ଭାତ ଅ ଚିକେନ ଆଉ ଡାଲି ଆଉ ଆଳୁ ଭର୍ତା ହେଇଥିଲା ଖାଇଥିଲି। ଏଇନୁ ସନ୍ଧ୍ୟା ବେଳେ ଖାଇଛି ମକା ସିଝା। ହଁ ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ